ହଁ, ହାଲୋ।
ହଁ।
ଅଁ, କୁହ।
ଆଉ, କଣ
ହଉ, ଆଉ, ଆଉ କୋଉ ଜାଗା ଯାଇଛ, କଣ ବୁଲାବୁଲି କରିୁଛ, ସେ ଜାଗା ବିଷୟରେ କୁହ।
ଯାଇଛି, ମୁଁ ଓଡିଶା ବାହାରକୁ ଯାଇଛି। ବାହାରକୁ ଯାଇଛି।
ଓହୋ,
ବାହାରକୁ ଯାଇଛି। ସେଇଠି ଭଲ, ଭଲ ଜାଗା ଦେଖିଛି।
ଉଁ ତମା ମ ହ ହୁଁ ହୁଁ
ପାହାଡ ଉପରେ ଦେଖିଛି। ଭଲ ଭଲ ଜାଗା ଦୌଡି ଦେଇ
ମାନେ ଦୌଡ଼ିରେ ତମେ ଯାଇଚ?
ଦୌଡିରେ
ମାନେ ଦଉଡିରେ ବସିବ ମାନେ ଗୋଟେ ସରୁ ଦୌଡ଼ିରେ ବସିକି ଯିବ?
ନାଇଁ, ଦୌଡିରେ ତାର ଅଛି ଯୋଉ ତାର ଅଛି ବକ୍ସ ଅଛି। ଦୌଡିରେ ଯୋଉ ବକ୍ସ ଯାଆନ୍ତି। ଏପଟ ପାହାଡରୁ ସେପଟ ପାହାଡକୁ ପାହଚ ବାଟେ ନ ଯାଇ ପାଇଲ ସେପଟେ ଯିବ। ଯେବେ ପାଞ୍ଚ ନଚଢି ପାଇଲ ସବୁ ଦୌଡିରେ ଯା ନାହାନ୍ତି ସେ ଦୌଡିରେ ସବୁ ମୁଁ ଯାଇଛି ସେଇ ବକ୍ସ ରେ ବସିକି।
ଓହୋ ଓହୋ କେତେ ମାନେ କେତେ କେତେ ବାଟା ଖଣ୍ଡେ ହବ ଯାଇଛ?
ଏଇଠୁ ସେ ତିନିଟା ପାହାଡ ସେ ତିନିଟା ପାହାଡ ଜଏଣ୍ଟ ମାନେ ଜୋ ତିନିଟା ପାହାଡ ଅ ଯୋଡି ହେଇଛି। ଜୋଡି ହେଇଛି।
ଓହୋ ଏ ମାନେ ବହୁତ ବାଟ ଅଛି ତ
ତ ତଳୁ ଚଢିଲେ କଣ ବହୁତ ସମୟ ଲାଗିବ ଏତେ ପାହାଚ ଚଢି ପାରିବନି ତମେ ଦୌଡିରେ ଲାଇନ ରେ ସେ ଦୌଡି ରେ ବକ୍ସ ଲଗେଇ ଲାଇଛି ଝୁଲୁଚ ତା ଭିତରେ ତମେ ବସିବ ସିଏ ଲାଇନ ଚଲେଇଦବେ ସି ସାଇଁକି ପଳେଇବ ସେ ସେଠିକେ ଯିବ ତାର ପୁରା ବହୁତ ଉଞ୍ଚା ମାନେ ସେ ସେଠି ବସିଲେ ତଳ ମଣିଷ ରା ଯେମିତି ଛୋ ଛୋଟ ଛୋଟ ଦ
ତମକୁ ଡର ଲାଗେନି
ସେ ଡର ଲାଗିଲା ମାନେ ପ୍ରଥମ ଥର ଗଲି ଡର ଲାଗିଲା।
ହଁ ପୁରା ସମସ୍ତେ ହେଇଥିଲା ତମ ଫ୍ୟାମିଲିଟା ପୁରା
ହଁ ନାଇଁ ଇଏ ଯାଇ ନଥିଲେ ମୁଁ ଯାଇଥିଲି।
ଅଁ, ହଁ।
ଆଉ ତାପରେ ଆମେ ତିନି ଥର ଗଲିଣି ଇଏ ଗଲେଣି, କିନ୍ତୁ ଦଉଡିରେ ଯୋଉ ଅଁ, ଇଏରେ ଯାଇନାହାନ୍ତି ଦଉଡିରେ ମୁଁ ଥରେ ଯାଇଛି ଇଏ ଯାଇନଥିଲେ ସେଇଥର।
ଓ ହଁ ତୋମର ଉଞ୍ଚା ଜାଗା ଦେଖିଲେ ମୁଣ୍ଡ ଫୁଣ୍ଡ ବୁଲାନି?
ହଁ ସେଠୁ ପଡିଲେ ତ ଆଉ କିଛି ନାହିଁ ଆଉ। କିଛି ଅ, ବଞ୍ଚି ତୋର ନାହିଁ
ନା ମୋ ହେଟି ସେମାନେ
ହଁ କରିଛନ୍ତି ଆଉ, ଏ ହଁ ଅଁ, ଯୋଉ ଯାଇଥିଲି ସେଠି ହନୁମାନଙ୍କ ମନ୍ଦିର ଅଛି। ସେପଟେ ହନ ହନୁମାନଙ୍କ ମନ୍ଦିର ଅଛି ଗୁମ୍ ହଁ ଅଛି। ତୋମେ ଫାଷ୍ଟ ଆଣ୍ଠେଇବ ତାପରେ ପେଟେଇବ ତାପରେ ପୁରୁ ଗୁରୁ ଫାଷ୍ଟ ଆଣ୍ଠେଇବ ତାପରେ ଗୁରୁଣ୍ଡିବ ତାପରେ ପେଟେଇକି ପୁରା ଯିବ ଏମିତି ଅଛି। ସେ ଗୁମ୍ଫାରେ ସେମିତି ଯିବାକୁ ପଡିବ।
ମାନେ ସେ ରାସ୍ତା ଟା ବୋଧେ ସେଇଭଳିଆ।
ହଁ ସେଇଭଳିଆ ସେଇ ପାହାଡ ଉପରେ ସେ ରାସ୍ତାରେ ଯେତେବେଳେ ହନୁମାନଙ୍କୁ ତୋମେ ଦର୍ଶନ କରିବା ପାଇଁ ଯିବ ସେ ଗୁମ୍ ଫା ଭିତରେ ତୋମେ ଫାଷ୍ଟ ଆଣ୍ଠେଇକି ଯିବ ପ୍ରଥମେ ପ୍ରଥମେ ଆଣ୍ଠେଇକି ଯିବ ତାପରେ ଏଁ, ଗୁରୁଣ୍ଡିକି ଯିବ ତାପରେ ପେଟେଇକି ପୁରା ଯିବ ଯାଇକି ହନୁମାନଙ୍କୁ ଦର୍ଶନ କରିବ ଆସ
ସେ ହନୁମାନ କୋଉଥିରେ ତିଆରି ହେଇଚନି ମାନେ ଏଇ ସିମେଣ୍ଟ ଫିମେଣ୍ଟ ରେ ନା ସେ ପଥର ତିଆରି।
ପଥରରେ ତିଆରି କରାହେଇଛି, ହଁ ଉଁ, ବଡ ହନୁମାନ ତିଆରି କରାଛନ୍ତି, ସିଏ ମାନେ ପୌରାଣିକ କାଳରେ ରା-ସେପଟେ ସୀତାଙ୍କୁ ରାବଣ ନେଇଥିଲେ। ହନୁମାନ ସେଇଠି ଥିଲେ ତପସ୍ୟା କରୁ ଥିଲେ।
ଓହୋ ଏ ମାନେ ସେତେବେଳର ସେ ହନୁମାନ ଏବେ ଯୋଉ ହନୁମାନ ସବୁ ଲୋକ କରୁଚନ୍ତି ମାନେ ସ୍ଥାପନା କରୁଚନି ନା ହଉଚି ସବୁ ଯୋଉ ମାଏଁ ଗାଁ ଗାଁ ସବୁ ମାନେ ସ୍ଥାପନା କରୁ ଚନି ହନୁମାନ ସିମେଟେ ଫିମେଟେ ତିଆରି କରି, ସେମାନେ ପଥରର ତିଆରି ମାନେ ସେ କଳାର ହେଇଥିବେ।
ହଁ, ହଁ। ଆମର ପୌରାଣିକ ଆଖ୍ୟାା ଅଛି ସି ତାଙ୍କୁ ସେପଟେ ରାବଣ ନେଇଥିଲେ ରାବଣର ନଖ ବି ସେଇଠି ଅଛି।
ଆ ହଁ।
ହଁ ପୁ ଜଟାୟୁ ପକ୍ଷୀ ସେଇଠି ମାନେ ତାଙ୍କ ସହିତ ଯୁଦ୍ଧ କରିଥିଲା।
ହୁଁ ସେଇ ମଜ ନା ସେଇ ପାହାଡା ପ ପାଖରେ ଆଉ।
ଆଉ ହନୁମାନ ସେଇଠି ଧ୍ୟାନ କରୁଥିଲେ।
ଓହୋ ସେଇ ପାହାଡ ବୋଧେ।
ହଁ ହଁ। ସେ ଆମେ ଦେଖିଛୁ ସେଇ ଟିକେ ଯାଇଥିଲୁ। ଆଉ ଗୋଟିଏ ପାହାଡ ଯାଇଥିଲୁ। ହ ବଡ ଉପରେ ମହାଦେବଙ୍କର ପାହାଡ ଅ ମହାଦେବ ପାର୍ବତୀ ଅଛନ୍ତି ଆଉ ସେଠି ସବୁ ଭଲ ଜାଗା ସବୁ ତା ତଳୁକୁ ଦେଖିବ ପୁରା ପୁରା ସହର ଦେଖାହଉଛି। ଆଉ ସେଇଠି ଭଲ ଜାଗା ଟା ଆମେ ଫଟୋ ଉଠେଇକି ସବୁ ଆସିଲୁ ସେଇଠି ବୁଲିକି ଆସିଲୁ। ଆଉ ଗୋଟିଏ ପାହାଡ ଯାଇଥିଲୁ ପୁରା ବହୁତ ଉପରେ ସେଇ ପୁରା ପାହାଞ୍ଚ ଚଢି ଚଢିକା ଗଲୁ ସିଏ ସେଇ ହନୁମାନ
ମାନେ ପାହାଚ ଚଢି ଲା ନା ମାନେ ଗାଡି ଫାଡି
ନାଇଁ ନାଇଁଇପ ଏ ଆଉ ଗାଡି ଫାଡି ନେଇାଇ ଏମ ଚଢେଇକି ଗଲୁ।
ତାମାନେ ସେ ତ ହଉଛି ଯେମିତି କପିଳା ସେଟ ତେରଶହ ବାଉନ ପାଶହ ଅଛି ସେ ତ ଆହୁରି ବହୁତ ହଇ
ନାଇଁ ନାଇଁ ନାଇଁ ତାଠୁ କମ ଅଛି କିନ୍ତୁ ପାହାଚର ଉଞ୍ଚା ଅଞ୍ଚ ଘରେ କାଟି ଥିଲା ଗୋଟେ ପଟେ ଯିବ ଗୋଟେ ପଟେ ବାହାରିବ ତା ଉପରେ ପୁରା ଯୋଉ କାଚର ଏ ଯୋଉ ଷ୍ଟିଲ ର ରିଲି ଦିଆହେଇଛି। ପାହାଡ ଉପରେ ତା ଉପରେ ତମେ ବୁଲିକି ଚାରିଆଡେ ଦେଖ ରଖିବ କାରଣ ସେଠ ପଡିଯ ଯିବାର ସମ୍ଭାବନା ଅଛି ନା। ହଁ ସେଠି ଦେଖିଲ ସିଏ ବି ଗୋଟେ ଭଲ ପାହାଡ ସେଇଠି ଭଲ ଜାଗା ବହୁତ ବଢିଆ ଜାଗା ସେ ପୁରା ପଥରରେ ସେ ପାହାଡ ପୁରା।
ସେଠି ମାନେ ପଥର ତିଆରି ମାନେ ସେତେବେଆ ସେ ମାନେ ତିଆରି କରି ସେମାନେ ପର୍ଥ ଟାକୁ ହାଣିକିରି
ହୁଁ ହୁଁ ହୁଁ ପଥର କାରୁ କାର୍ଯ୍ୟ ସେଠି। ଆଉ ସେ ସହର ବି ବଢିଆ ଆଉ ତାପରେ ସେଠୁ ଆସିଲୁ ଆମର ଏପଟକୁ ଠାକୁରଙ୍କର ଦର୍ଶନ କଲୁ ଆମର ଆଶ୍ରମ ବୁଲିଲୁ ଆସିଲୁ।
ହଁ ଠାକୁରଙ୍ଗର ଅନୁକୂଲ ଟଙ୍କ ର
ଦଶ କଲୁ ଆସିଲୁ ସେଇଠି ଠୀ ରହିଲୁ ସେ ଏପଟେ ସବୁ ବୁଲିବାକୁ ଗଲୁ ପୁଣି ସେଠି ଆସିିକି ରହିଲୁ ଆମର ର ରୁମ ନେଇଥିଲୁ ଘର ଘର ନେଇଥିଲୁ ଆଉ ରହିଲୁ ଦର୍ଶନ କଲୁ ଆମର ଆଶ୍ରମରେ ତାପରେ ଆସିଲୁ ଦିନ ପରେ ଆଉ ଟ୍ରେନ୍ ରେ ଟ୍ରେନ ରେ ଯାଇଥିଲୁ।
ହୁଁ। ଆଉ ତମ ଆଉ ଆଉ ସେଠି ତମର ସବୁ କେମିତି କଣ ଯୋଉ ପର୍ବ ପୁଣି ପାଳନ କରନ୍ତି ଆଉ କୋଉ ପର୍ବ ସବୁ ମ ତମ ଇଏ ଗାଁ ସେଠିକାର?
ଆମର ଗଣେଶ ପୂଜା ଦଶହରା ବିଶ କର୍ମା ପୂଜା ସବୁ ଲାଇନ ମାନେ ଗୋଟିଏ ଇଏରେ ଧାରାରେ ଚାଲିବ। ହୁଁ ଯୋଉ କାଳି ପୂଜା ଡଙ୍ଗା ଭସା ବୋଇତ ବନ୍ଦାଣ କାର୍ତ୍ତିକ ପୂର୍ଣ୍ଣିମା ହଁ ସବୁ ଚାଲିବ ଆଉ ଅଷ୍ଟ ତମେ
ତମର ସେଠି ମାନେ ଯୋଉ କାର୍ତ୍ତିକ ମାସ ଯୋଉ ଇଏଟା ବି ଭଲ ଆକାରରେ ହଉଥିବ।
ବନ୍ଦ ଯାତ୍ରା ସେଟା ଆଉ।
ସେଇ ଇଏ କୁ ନେଇକି ବେଶୀ ଟିକେ ବଡ ଆକାରରେ ସେଇଟା ଭଲ ଆକାରରେ କରୁଥିବେ।
ହଁ ସେ ଆଉ ଦଶହରା ବି ଭଲ ଆକାରରେ ହୁଏ କାଳୀ ପୂଜା ହୁଏ ଲକ୍ଷ୍ମୀ ପୂଜା ଆମର ସବୁ ପର୍ବ।
କାଳ କାଳୀପୂଜା ତମର ଦଶହରା ଯେମିତି ପ୍ରସିଦ୍ଧ କାଳୀପୂଜା କଣ ସେମିତି
କାଳୀ ପୂଜା ଆମର ଦଶ ରା ମେଢ ଯୋଉଠି ଯଉଠି ହେଇଥିବେ ଦୁର୍ଗାଙ୍ଗ ମେଢ ସେଇଠି ସେଇଠି କାଳିଙ୍କ ମେଢ ହବ।
ଓହୋ ତମର ପୁରା ମାନେ ସେ ରୋଡ ଟା ପୁରା ସେଇ ତମ ପୁରା ରୋଡ ପଟେ ଲାଇଟ ନାହିଁ।
ହଁ ଲାଇଟ୍ ସେଇ ଲାଇଟ୍ ତ ଥିବ ସେଇ ଲାଇଟ୍ ଥିବ ସେଇ ଲାଇଟ ରେ ହବ ଆଉ।
ହୁଁ ଲାଇଟରେ ପୁରା ମାନେ ରାସ୍ତା ପୁରା ସଜାସଜା ହେଇ
ହଁ ରାସ୍ତା ସଜାସଜି ହଳିଂ ସ
ଆଉ ହଉଛି ଦେଖାଏ ତ ଆମେ ଛାଡନ୍ତି ସବୁ ଟିଭି ମାନେଙ୍କରେ ଦେଖ ତ
ଟିଭିରେ ସବୁ ଦେ ମୋବାଇଲି ସବୁ ଫୋନରେ କରନ୍ତି।
ଆଉ ହଉଛି ତମ ଘର ପାଖାପାଖି କୋଉ ଠାକୁର ନାହାନ୍ତି ପୁରା ପାଖରେ।
ଆମର ପାଖରେ ଶିବ ମନ୍ଦିର ପୁରା ପାଖରେ ଆମେ ଚାଲି ଚାଲି ଯାଉ। କାର୍ତ୍ତିକ ମାସରେ।
ଓ ହୋ। ତମର ତ ସେପଟରେ ମାନେ ତମର ତ କଣ କହିଲ ବଜାର ବଜାର ପାଖରେ ମାନେ ସବୁ ମାନେ ପାଖାପାଖି ସବୁ ବହୁତ ମନ୍ଦିର ଥିବ।
ପୁରା ପାଖେ।
ଆଉ ଯୋଉ ସେ ଚିହ୍ନାହାନ୍ତି ଯୋଉ ମାନେ ଯୋଉ ଜଗନ୍ନାଥ ମନ୍ଦିର ସେଠି ନାଇଁ।
ଜଗନ୍ନାଥଙ୍କ ମନ୍ଦିର ଅଛନ୍ତି ଟିକେ ଛାଡିକି ଦୂରକୁ।
ଶିବ ମନ୍ଦିର ପୁରା ପାଖରେ ଶିବ ମନ୍ଦିର ପୁରା ପାଖରେ। ରଥଯାତ୍ରା ତ ଆମର ଏବେ ଆସିଗଲାଣି ରଥ ରଥଯାତ୍ରା ବଡଆକାରେ ତିନି ରଥ
ମାନେ ବଡବଡ ରଥ।
ତିନି ରଥ ତିନି ରଥ ପୁରା ଆଗେ ବଳଭଦ୍ରଙ୍କ ରଥ ଯିବ। ତାପରେ ସୁଭଦ୍ରାଙ୍କ ରଥ ଯିବ ତାପରେ ଜଗନ୍ନାଥଙ୍କ ରଥ ଯିବ ପୁରା ମାନେ ସେଠି ମାନେ ଦୋକାନବଜାର ଖେଳନା ଦୋଳି ସବୁ ପଡିଥିବ। ଖାଇବାପତ୍ର ସବୁ ପୁରା ପଡିଥିବ ଯେମିତି ବଜାର ଯୋଉ ଯାତ୍ରା ଭଳିଆ ହଉଥିବ।
ସବୁ ଦୋକାନବଜାର ପଡେ ଆଉ
ହଁ ଯୋଉଠି ରହିବେ ଗୁଣ୍ଡିଚା ମନ୍ଦିର ଯିବେ। ପ୍ରଭୁ। ସେଇଠି ପୁରା ପୁରା ଯାତ୍ରା ଭଳିଆ ସବୁ ପଡିବ ନଅଦିନ ଯାକ ମେଲୋଡି ହବ, ସବୁ ହବ।
ସେଠି ଅଛି ମାନେ ଭଲ ବଢିଆ ବଡ
ହଁ ହଁ। ବିରାଟ ବଡ ବାଲି ଉପରେ ହବ ତ ନଦୀ ବାଲି ଉପରେ
ଓହୋ ତମ ଘର ପା ହଉ ସେଠି ସୁବିଧା ହ ତୁ ଆଉ
ପାଖରେ ବା ଆମେ ପୁରା ହେଇଠି ପଳଉ, ଚାଲି ଚାଲିୁ ସବୁ ଯାନ୍ତି, ଆମେ ସ୍କୁଟିରେ ଯାଉହେରି ଆଙ୍କର ମୋର।
ଓ ହୋ। ଆଉ ହଉଛି ନାଇଁ ହଁ ପା ଆଉଛି ଏବେ ସବୁ ମାନେ ଏବେଠୁ ସବୁ ତିଆରି କଲେଣିି ନା ରଥ ପାଇଁ।
ହଁ ରଥ ପାଇଁ ସବୁ ରେଡି ହଁ ରଥ ପାଇଁ ସବୁ ତିଆରି କଲାଣି ହେଇଗଲାଣି ସବୁ ଯୋଜନା। ସବୁ ରଥ କାଠ ତିଆରି ଚାଲିଛି ନିର୍ମାଣ ଚାଲିଛି, ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଗଲାଣି କେବେଠୁ ଆଉ। ଆଉ ଅଳ୍ପ ଦିନ ରହିଲା।
ହଁପା ଅଳ୍ପ ଦିନ ରହିଲା। ଆଉ ହଉଛି ତାପରେ ଯୋଉ ରଜ ସରିଲା ରଜ ପରେ ରଥଯାତ୍ରା ଯେ ଏ ଯୋଉ ବର୍ଷା ହଉଛି ରଥଯାତ୍ରା ଠିକ ବର୍ଷାଟା ଠିକ କାମ ଦବ।
ହଁ ତାପରେ ଏବେ ବି ଟିକେ ବେଶୀ ଗରମ ହବ କଣ ସ୍ନାନ ପୂର୍ଣ୍ଣିମା ହବ ଠାକୁର ଗାଧେଇବେ ଅଣସର ଘରେ ରହିବେ ତାପରେ ସେତିକି ସମୟରେ ଟିକେ ଗରମ ହବ।
ହୁଁ ରଜ ପ-ଅ-ଅ ସ୍ନାନ ପୂର୍ଣ୍ଣିମାରେ ଠାକୁର ଗାଧେଇବେ ଠାକୁର ଯଦିନ ତର ସ୍ନାନ
ବର୍ଷା ବି ହବ ସେଦିନ ସ୍ନାନ ପୂର୍ଣ୍ଣିମା ବା ବର୍ଷା ହବ ଆଉ ତାପରଠୁ ତ ଗରମ ହବ ଆଉ ଠାକୁର ରହିଯିବେ ଅଣସର ଯେତେବେଳେ ଆଉ, ତାପରେ ରଥ ଦିନ ବାହାରିବେ ଆଉ।
ହଁ ସେଦିନ ବାହାରିବେ। ସେଦିନ ଠାକୁର ତାଙ୍କର କଣ ଗାଧେଇକି ନୂଆ ବସ୍ତ୍ର ପିନ୍ଧିବେ। ତମର ସେଠି ମାନେ-ଏ ହୁଅନ୍ତି ସ୍ନାନ ପୂର୍ଣ୍ଣିମାରେ ବହୁତ ଲୋକ
ହଁ ହଁ ବହୁତ ଲୋକ ଏଠି ନୀତିକାନ୍ତି ବହୁତ ଠାକୁରଙ୍କର ବା ନୀତିକାନ୍ତି ବହୁତ ବ୍ରାହ୍ମଣ ପଣ୍ଡା ମାନେ ନୀତିକାନ୍ତି ବହୁତ କରିବେ। ନୀତିକାନ୍ତି ବହୁତ ହୁଏ।
ହଁ ହଁ।
ଠାକୁରଙ୍କର ବହୁତ ନୀତିକାନ୍ତି ପୁରା ନୀତି ନିୟମରେ ହବ ସବୁ।
ତ ସେ କଣ ଠାକୁରଙ୍କୁ ଯୋଉ-ଉ-ଉ-ଉ ଯୋଉ ରଥ ଟାଣନ୍ତି ମାନେ ବହୁତ ବାଟ ଟାଣନ୍ତି ନା ସେଠି ଅଳ୍ପ ବାଟ ଟାଣି ଦେଇ ରଖନ୍ତି।
ନାଇଁ ନାଇଁ ଆମର ବହୁତ ବାଟ ନେଇକି ପହଞ୍ଚେଇ ଦେବେ ଗୁଡିଞ୍ଚା ମନ୍ଦିରରେ।
ହଁ ଅଛି ମାନେ ଜାଗା ଯେମିତି ଆମର ଯେମିତି ତି ଆମ ଆମର ଏପଟରେ ଗାଁ ତାଙ୍କ ଟୋଟାଲି ବୁଲେଇକି ନେଇ ଠାକୁରଙ୍କୁ ଇଏ କରି ସେଠି ସେମିତି ଅଛି ମାନେ ମା ବୁଲେଇବେ ନା ଅଳ୍ପ ବାଟରେ ରଖିଦିଅନ୍ତି।
ନା ପ ଆମର ରୋଡ ଉପରେ ଯିବେ ପୁରା ଆଉ ଟାଉନ ପ ବଜାର ନା। ରୋଡ ଉପରେ ଯିବ। ରୋଡରେ ବା ବହୁତ ଲୋକ ହେଇଥିବେ।
ଓହୋ।
ଦି ସାଇଡ ରେ ପୋଲିସ ଥିବେ, ଲୋକ ଟାଣୁଥିବେ ଅ-ଅ ଆମର ପ ପୁରା ବଜାର ଟା ନା ପୁରା ରାସ୍ତା ଉପ
ଓହୋ ମୁଁ କହିଲି ବଜାର
ନାଇଁ ବଜାର ସାରା କେମିତି ବୁଲେଇବେ ବଜାର ସାରା ନୁହଁ ଯୋଉ ସେ ଚାମ ଯେତିକି ବୁଲେ ନବା କଥା ସେଇ ଲାଇନିରେ ନେବେ ଆଉ।
ଆ ହ ହୋଉ ଆଉ ଆଉ କଣ କହିବ ନା କଣ?
ଆଉ କଣ, ତମର କଣ ସେପଟେ ରଥ କେମିତି ହୁଏ?